ମୁ ବୁଜୁଦ ଆଚ୍ଛା ମୁଁ କହିଲି ଆଜି ଆମେ ଟିକେ ଲକ୍ଷ୍ମୀ ପୁରାଣ ବିଷୟରେ କଥା ହବା। ଉଆ ଦେଖନ୍ତୁ ଓଡ଼ିଆ ଘରର ଅ ଯେମିତି ଆମର ଭାଗବ ତ ଗୀତା ଓ ରାମାୟଣ ରହିଛି ତ ଓଡ଼ିଆ ଘରେ ଲକ୍ଷ୍ମୀ ପୁରାଣ ପରିଚିତ, ବୁଝିପାରୁଛନ୍ତି ନା? ତ ଲକ୍ଷ୍ମୀ ପୁରାଣରେ କଣ ଥାଏ ନା ମା ଲକ୍ଷ୍ମୀଙ୍କର ଆରଧନା ସହିତ ବିଭିନ୍ନ ପ୍ରକାରର ମାଆଙ୍କର ଯୋଉ
ଓ କଣ କଣ? ଆଜ୍ଞା।
ତ ଆପଣ ଯୋଉ ଲକ୍ଷ୍ମୀ ପୁରାଣ ବିଷୟରେ କଣ ଜାଣିଛନ୍ତି?
ଲକ୍ଷ୍ମୀଙ୍କି ବାଣ ହୋଉଛି ଓଢ଼ିଆର କଣ ପରମ୍ପରା। ଉଁ ଉଁ ବର୍ଷରେ ମାର୍ଗଶିର ମାସ ର ପ୍ରଥମ ଗୁରୁଆର ଗୁରୁବାର ଠୁ ଆରମ୍ଭ ହୁଏ। ଏ କେବେ କୋଉ ବର୍ଷ ଚାରି ପାଳି ଏକୋଉ ବର୍ଷ ପାଞ୍ଚ ପାଳି ପଡ଼େ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ହଉଛନି ମା ଲକ୍ଷ୍ମୀ ହଉଛନ୍ତି ଧନର ଧନଦାତ୍ରୀ। ତାଙ୍କୁ ପୂଜା କଲେ ମନକୁ ଶା ତି ମିଳେ ଦନା ମିଳେ। ଆଶୀର୍ବାଦ ମିଳେ।
ଆଛା ମୋ କହିବା କଥା ମା ଯୋଉ ଆପଣ ଜାଣିଛନ୍ତି ମା ଶ୍ରିୟା ଚଣ୍ଡାଳୁଣୀ ଘରକୁ ଯାଇଥିଲେ। ତ କାହିଁକି ଯାଇଥିଲେ, ଆଉ ତାର ପରିଣାମ କଣ ଥିଲା ଆପଣ ଜାଣିଛନ୍ତି? ଉଁ
ନା ମୁଁ ଜାଣିନି।
ଦେଖନ୍ତୁ ଆ ମା ସବୁବେଳେ କଣ କରନ୍ତି ନା ମାର୍ଗଶିର ମାସ ଗୁରୁବାରରେ ନଗର ଭ୍ରମଣରେ ବାହାରି ଯାଆନ୍ତି। ସେତେବେଳେ ଯାଇକି ଦେଖିଲେ ସବୁ ଘରେ କିଛି ନା କିଛି କିଏ ଦାଣ୍ଡଲିପିନି କାହା ଘର ଅଳିଆ ଆବର୍ଜନା କିଏ ମୁଣ୍ଡ କୁଣ୍ଡଉଛି କିଏ ତେଲ ଲଗଉଛି ତ ଦେଖିଲେ କିନ୍ତୁ ନଗର ଶେଷରେ ଚଣ୍ଡାଳ ଘର ଠିକ ଅଛି ତ ଆ ଦେଖିଲେ ସେ କଣ ଘର ପୁରା ସଫା ସୁତର ହେଇକି ଅଛି। ଝୋଟି ଚିତା ପଡ଼ିଚି। ହେଲା ଧାନ ହେରିକା ବସି ବସିଚି ମାଣ ହେରିକା ବସିଚି। ତ ସେ କଣ କରେ ନା ସେଇ ଘରକୁ ଯାଇକି କହିଲେ ଠିକ ଅଛି। ସିଏ ଦେଖି ବହୁତ ଖୁସି ହେଇଗଲା। ସେ ମାଆଙ୍କର ପାଦ ଦେଖିକି ତାପରେ ସିଆ ଆଉ ସିଆ କଣ କଲା ନା ମାଆଙ୍କୁ ବର ମାଗିଲା। ସେ ବର ଗୁଡାକ ଆପଣ ଜାଣିଚନ୍ତି? ଆ ଟିକେ କୁହନ୍ତୁ ତ?
ସେ ବର ମାଗିଲା ଲକ୍ଷ୍ମୀ ତା ପୂଜାରେ ତାକୁ ବର ଦେ ସେ ବର ମାଗିଲା ଯେ ମୋ ଘ ଘରକୁ ସୁନା ଆଡ ସୁନା କରିଦିଅ। ଆ ସେ ଅସ୍ ତୁ କହିଲେ। ତାପରେ ସେ ପୁଅ ମାଗିଲା। ତାକୁ ପୁଅ ଦେଲେ। ମାଗ ତାପରେ ମାଗିଲା ଯେ ମୋତେ ଅମର ବର ଦେ? କିନ୍ତୁ ମା ସେଠି ମନା କଲେ। କହଲେ ଏ ବର ଦବାକୁ ଶକ୍ତି ନାହିଁ ଆ ମୋର। ତ ଯେତେ ଯେତେ ଦିନ ବଞ୍ଚିଥିବୁ ଔସୁଧ ମାନେ ସୁଖ ସମ୍ପଦରେ ତୋ ଘର ପୁରି ରହିବ ଆଉ ତୋ ଶେଷ ସମୟରେ ତୁ ନାରାୟଣଙ୍କ ପାଖ ନାରାୟଣଙ୍କ ଦେହରେ ଅଦୃଶ୍ୟ ହେଇଯିବୁ।
ଆଜ୍ଞା। ତାପରେ ଯେତେବେଳେ ଲକ୍ଷ୍ମୀ ସବୁ ଇଏ କଲେ ଯାଞ୍ଚ ସେତେବେଳେ କଣ କଲେ ନା ବଳରାମ ଧ୍ୟାନ ମୁ ବା ଯୋଗ ମୁଦ୍ରା ରେ ଥିଲେ। ସେ ଜାଣି ପାରିଲେ। ସେ ସେଇଠୁ ସେ ତ ନିଜେ କହିପାରିବେନି ନା ଯେହେତୁ ଦେଢଶୁର। ସେ ତାଙ୍କର ଭାଇ ଜଗାଙ୍କୁ କହିଲେ ଯେ ଲକ୍ଷ୍ମୀଙ୍କୁ କହ ସେ ଚାଣ୍ଡାଳ ଘରକୁ କାହିଁକି ଯାଇଥିଲା? ସ୍ଵଛ ହେଇକି ମନ୍ଦିର ଭିତରେ ପସିବ। ସେ ସେଇଠାରୁ ହେଲ ଜଗନ୍ନାଥ କଣ କଲେ ନା ଶ୍ରୀମନ୍ଦିର ଦୁଆରେ ଜଗି ବସିଲେ ସେଠୁ ମହାଲକ୍ଷ୍ମୀ ଆସିଲେ। ସେତେ କହିଲେକି ଆଉ ଆପଣ ମାନେ ତୁମକୁ କୁ ମନ୍ଦିର ଭିତରରୁ ପ୍ରବେଶ ମନା। ନା କଣ ହେଇଚି ନା ତୁମେ କଣ ପାଇଁ ଚଣ୍ଡାଳୁଣୀ ଘରକୁ ଯାଇଥିଲ? ନା ମୁଁ ତ ସମସ୍ତଙ୍କର ମା। ମୋର ତ ସମସ୍ତେ ପିଲା। ମୁଁ ଯୋଉଠି ମୋ ଠିକ କ ପୂଜା ଲାଗିଲା ମୁଁ ସେଠିକି ଗଲି। ନା ନାଇଁ ଆଉ ଏଇଟା ବଡ ଭାଇଙ୍କର ଆଦେଶ। ତୁମେ ଆଜି ଠାରୁ ଆଉ ମନ୍ଦିରରେ ରହିପାରିବ ନାହିଁ। ସେ କଣ କଲେ ନା ସେଇଠୁ ନିଜର ସବୁ ଅଳଙ୍କାର ହରିକା ସବୁ କାଢିକି ତାଙ୍କୁ ଦେଇଦେଲେ। ତ ସେ ସେଇଠୁ ସିଧା ମନ୍ଦିରରୁ ବାହାରିକି ଗଲେ। ସେ ବ ବାଟରେ ଭାବିଲେ ଯଦି ମୁଁ ମୋ ବାପାଙ୍କ ପାଖକୁ ଯିବି ସେଠି ମୋ ସ୍ଵାମୀର ନିନ୍ଦା ହବ। ସେ କଣ କଲେ ନା ସେ ତ ମା ସେ ଜଗତ ଜନନୀ। ସେ ସବୁ ତ ଜାଣିଥିଲେ। ସେ ଦେବଶିଳ୍ପୀ ବି ଶ୍ୱ ବିଶ୍ଵକର୍ମାଙ୍କୁ କହିଲେ ଯେ ସମୁଦ୍ର କୂଳରେ ମୋ ପାଇଁ ଗୋଟେ ନଅର ତିଆରି କରିଦିଅ। ସେ ସେଇ ନଅରରେ ରହିଲେ କିନ୍ତୁ ଯେତେବେଳେ ଉଁ ଉଁ ଲକ୍ଷ୍ମୀ କଣ କଲେ? ଶ୍ରୀମନ୍ଦିର ଛାଡିକି ଗଲେ ସେ ଶ୍ରୀମନ୍ଦିର ଶ୍ରୀ ହୀନ ହେଇଗଲା ବା ଲକ୍ଷ୍ମୀ ଛଡା ହେଇଗଲା। ଏଇ ଦୁଇ ଭାଇ ଜଣ ଦୁଇ ଭାଇ କଣ କଲେ ନା ଖାଇବାକୁ ପାଇଲେନି। ପିନ୍ଧିବାକୁ ପାଇଲେନି ତ ରତ୍ନଭଣ୍ଡାର ଅ ଅନ୍ନ କିଛି ରହିଲାନି। ସେଇଠୁ ମନ୍ଦିରରେ ଥିବା ସମସ୍ତ ପାର୍ଶ୍ୱ ଦେବା ଦେବୀ ମାନେ ସେମାନେ କଣ କଲେ ନା ଅପ୍ସ ଶ୍ରୀମନ୍ଦିର ଛାଡି ପଳେଇଲା ତ ଏମାନେ ବାର ବର୍ଷ ପରେ ଅନ୍ଧ। ପାଣି ନା ପାଣି ପିଇବାକୁ ପାଇଲେ ନା ପିନ୍ଧିବାକୁ ଭଲ ପାଇଲେ ନା ଖାଇପାରିଲେ। ସେଥିପାଇଁ କୁହନ୍ତି କଥାରେ ହେ ଲକ୍ଷ୍ମୀ ଛଡାଟା କିରେ ତତେ ଖାଇବାକୁ ମିଳିବନି। ବୁଝିପାରିଲ ତ ଅନ୍ନ ହଉଚି ଲକ୍ଷ୍ମୀ। ଯଦି ଆମେ ତାର ହତାଦାର କରିବା ତାହେଲେ ଲକ୍ଷ୍ମୀଙ୍କୁ ଆମେ ହତାଦାର କରୁଛେ। ତ ଖାଇବାର ସମ୍ମାନ କରନ୍ତୁ କାହିଁକି ନା ଆମେ ଆଜି ଯୋଉ ଖାଇବା ଖାଉଛେ ହୁଏତ ସେ ମୁଠାକ ଖାଇବା ଲୋକଙ୍କୁ ଦି ଓଳି ଦି ମୁଠା ଖାଇବାକୁ ମିଳୁନି ଗୋଟେ ଓଳି ଖାଇଲେ ଆଉ ଗୋଟେ ଓଳି ଉପାସ ରହୁଛନ୍ତି କି ଗୋଟେ ଓଳି ଖାଇବା ପାଇଁ ବି ତାଙ୍କୁ ବହୁତ ସଂଘ୍ର ସଂଘର୍ଷ କରିବାକୁ ପଡୁଛି ବୁଝି ପାରୁଛନ୍ତି ନା ତ ଖା ଆଜ୍ଞା ଆମେ ଏଇ ଯୋଉ କହି ଦଉଛେ ଆଜି ଆମେ ଖାଇବା ପାଇଁ ଆମକୁ ଏଇଟା ଦରକାର ଖାଇବା ପାଇଁ ଆମର ସେଇଟା ଦରକାର ଲୋକଙ୍କ ପାଖରେ କଣ ନା ଖାଇବାର କୌଣସି ପ୍ରକାର ଅପ୍ସନ୍ ବି ନଥାଏ। ଲୋକ ଅଛନ୍ତି ଭାତ ଲୁଣ ଲଗେଇ ଖାଉଛନ୍ତି ଏବେ ଜଣେ ଆମ ୟୁଟୁବର ଭାଇ ଯିଏ ତାଙ୍କୁ ସୋସିଆଲ ମିଡିଆରେ ଦେଖେଇଥିଲେ ଯେ ଗୋଟେ ଛୁଆଡେ କଣ କରୁଛି ନା ଡଷ୍ଟବିନ ରୁ ଖାଇବା ଉଠେଇକି ଖାଉଛି ଭାବନ୍ତୁ ଆଜିକା ସ୍ଵାଧୀନ ଭାରତରେ ଯେତେବେଳେ ଆମେ ସ୍ଵାଧୀନତା ପାଇବାର ପଚୋ ସ୍ତୋରି ବର୍ଷ ପରେ ବି ତ ଓଡିଶାର ଲୋକମାନେ ସ ମାନେ ଦିଓଳି ଦି ମୁଠା ଖାଇବାକୁ ପାଉ ଦାତ ତାହେଲେ ଆମେ କି ପ୍ରକାର ବିକାଶ ପାଇଛେ ଆମେ କି ପ୍ରକାର ସ
ଆଜ୍ଞା ତ ଆପଣ ହଁ ଖାଦ୍ୟ ଉପରେ କଣ କହିବେ?
ନା ଖାଦ୍ୟ ଉପରେ ମୁଁ କିଛି କହିବିନି।
ଆଜ୍ଞା ଆଚ୍ଛା। ଆଉ ମୁଁ କହିବା କଥା କି ଅ ତ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ସେମତି। ମାଉସୀ ତମକୁ କଉଟା ବହୁତ୍ ପସନ୍ଦ ମତେ ପଖଳ ଭାତ ବାଇଗଣ।
ଆଜ୍ଞା ଓ ପୁରା ଓଡିଆ ଗ ଘରର ଖାଇବା।
ଆମ ଆମେ ଓଡିଆ ଆଉ ଓଡିଆ ର ଖଇବା
ଆଜ୍ଞା। ଆଚ୍ଛା ତାପରେ ଦେଖନ୍ତୁ ଯଦି ଆପ ତାପରେ ସେ କଣ କଲେ ନା ବାର ବର୍ଷ ଏମିତି ହଇରାଣ ହେଲେ ଯେତେବେଳେ ନିଜେ ଯାଇକି କି ବ ଘ ମାନେ ବେ ସେ ତ ଆଉ ଯାଇପାରିବେନି ନା ଜଗା କାଳିଆ ବେସ ହେଇକି ସେ କଣ କଲେ ନା ବ୍ରାହ୍ମଣ ଘର ଇଏ ବୁ ଦାଣ୍ଡରେ ବୁଲିଲେ ମା ଆମକୁ ଖାଇବା ଦିଅ ଯିଏ ବି ତାଙ୍କୁ ଖାଇବାକୁ ଦବାକୁ ବାହାରିଲା ସେ କଣ ହେଲା ନା ତାଙ୍କ ପାଖରୁ ଖାଇବା ଉଭେଇ ଗଲା ସେଇଠୁ ସମ ସମସ୍ତେ କହିଲେ କି ଲକ୍ଷ୍ମୀ ଛଡ଼ା ଲକ୍ଷ୍ମୀ ଛଡ଼ା କେହି ତାଙ୍କୁ ଆଉ ପାଖରେ ପୁରେଇଲେନି ସେ ବାର ବର୍ଷ ତ ମମ୍ ପୁରା କଣ କଲେ ନା ନ ଖାଇ ନ ପିଇ ପୁରା ଶୋଷରେ ଇଏ ରହିଲେ ତାପରେ ଯେତେବେଳେ ବାର ବର୍ଷ ପରେ କଣ ହେଲା ନ ଅ ସେଠୁ ଅ ଲକ୍ଷ୍ମୀ କଣ କଲେ ନା ଗୋଟେ ଖାଇବାର ଆୟୋଜନ କରିଥିଲେ? ସେମିତି ବୁଲୁଥିଲେ ଗୋଟେ ବ୍ରାହ୍ମଣ ଟେ ସେ କହିଲା କି ହଁ ସେ ଖାଇବା ଧାରି ବସିଲେ ମାନେ ଦୁଇ ଜଣ ମାଗିଲେ କହିଲେ ଯେ ଆମକୁ ଖାଇବା ନା ତମେ ସେଇ ସମୁଦ୍ର କୂଳକୁ ଯାଅ ସେଠି ଜଣେ ସାଆନ୍ତାଣୀ ଅଛନ୍ତି ଚାଣ୍ଡାଳ ସାଆଁନ୍ତାଣୀ ସିଏ ଖାଦ୍ ଦେ ବାଣ୍ଟୁଛନ୍ତି ନା ସତେରେ ତାପରେ ଇ ସେଇଠୁ ଗଲେ ସେଠୁ ଯାଇକି କଣ କହିଲେ ନା ଆମକୁ ରୋଷ ଆ ଆ ଆପଣ ତ ଚଣ୍ଡାଳ ଆପଣ କୋଉଠୁ ଆମେ କେମିତି ଖାଇବୁଆମେ ତ ବ୍ରାହ୍ମଣ, ଆଉ ଆପଣ ଆମକୁ ରୋଷେଇ ସରଞ୍ଜମ ଆପଣ ଦେଇ ଦିଅନ୍ତୁ, ଆମେ ରୋଷେଇ କରିକି ଖାଇବୁ। କିନ୍ତୁ, ସେଲକ୍ଷ୍ମୀଙ୍କୁ ଠିକିକରି ଦେଇଦେଲେ ତାଙ୍କ ଇଏ ଦ୍ଵାରା ସେଠୁ ଲକ୍ଷ୍ମୀ ଧ୍ୟାନରେ ବସି ଅଗ୍ନି ଦେବଙ୍କୁ କହିଲେ, ଯେତମେ ଟୋଟାଲି ନିଆଁ କରିବ ନାହିଁ ଧୁଆଁ ହେବ ତବଳରାମତ ବହୁତ୍ ବହୁତ୍ ରାଗି ସେତ ଏମିତିରେବି ଭୋକିଲାବି ଥିଲେ, ବାର ବର୍ଷ ହେଲା ସେଲାଷ୍ଟକୁ କଣ କଲେ ଚୁଲି ଫୁଙ୍କିଫୁଙ୍କି ନୟନ୍ତ ହବାରୁ ଜଉ ମାଟି ଚୁଲିନା ସେତେବେଳେ ମାଟିଚୁଲି ମାଟିର ସବୁ ବାସନ ଯୋଉ ଇଏଟା ସେକାଠ ଫାଳିଆରେ କଣ କଲେ ତାକୁ ପିଟି ଦେଲେ ଚୁନା ହୋଇଗଲା ଶେଷରେ ଦୁଇ ଭାଇ ଭୋକ ବିକଳରେ ଆସି କଇଲେ ଠିକ୍ ଅଛି ଆମେ ଆପଣଙ୍କ ସାନ୍ତାଣୀଙ୍କୁ କୁହନ୍ତୁ ଆମେ ତାଙ୍କ ପାଖରେ ଖାଇ ସେଠୁ ସେକହିଲେ ସେତ ଚାଣ୍ଡ ନାହଉ ପେଟ ଆଗରେ କିଏ କଣ ଚାଣ୍ଡାଳ ବ୍ରାହ୍ମଣ ଦେଖିକି? ଆମେ କିନ୍ତୁ ଖାଇବୁ ସେଖାଇବା ବାଢିକି ଦେଲେ। ମାନେ ଏତେ ସେଭୋକିଲା ଥିଲେଯେ ସେଖାଇବା ଆଣୁଥାନ୍ତି ଇଏ ଖାଉଥାନ୍ତି ଏମିତି ଖାଉ ଖାଉ ବହୁ ସମୟ ସରିଲା ଲାଷ୍ଟରେ ଯେତେବେଳେ ସେକଣ କଲେ କେବଳ ଲକ୍ଷ୍ମୀହିଁ ଜାଣିଥିଲେ ଯେଜଗନ୍ନାଥ ଆଉ ବଳଭଦ୍ର ଖାଇସାରିଲା ପରେ ପୋଡ଼ପିଠା ଖାଆନ୍ତି ଯେତେବେଳେ ସେପୋଡ଼ପିଠା ଆଣିକି ଦେଲେ ବଳଭଦ୍ର ଜାଣି ପାରଥିଲେଯେ ଇଏ ଆଉ କେହି ନୁହନ୍ତି, ସେହଉଚନ୍ତି ଲକ୍ଷ୍ମୀ। ଯେହେତୁ ସେବଡ଼ଭାଇ ଥିଲେ ନିଜର ଭୁଲ ଜାଣି ପାରିଲେ ଜଗାଙ୍କୁ ପଠାଇକି ସେ ତାଙ୍କୁକୁ ତାଙ୍କୁ ଶ୍ରୀମନ୍ଦିରକୁ ପାଛଡ଼ି ଆଣିବା ପାଇଁ କହିଲେ। ଲକ୍ଷ୍ମୀ ସେଇଠି ତାଙ୍କୁ କହିଲେ ଯେ ମୁଁ ଗୋଟେ ଇଏରେ ଯିବି ମୋ ମନ୍ଦିର ବା ଆମ ମନ୍ଦିର ଭିତରେ କୌଣସି ପ୍ରକାର ଅସ୍ପୃଶ୍ୟତା ନିବାରଣ ମାନେ ଅସ୍ପୃଶ୍ୟତା ରହିବନିଁ ଯେସିଏ ଧନୀ ମୁଁ ଗରିବ କି ସେଉଚ୍ଚଜାତିର ମୁ ନିଚଜାତିର କିସେ ବ୍ରାହ୍ମଣ ମୁଁ ଚଣ୍ଡାଳ ଆପଣ ଜାଣିଥିବେ ଯେ ଆମର ଯୋଉ ଭୋଗ ମଣ୍ଡପ ରହିଚି, ବା ଆଁ ଇଏ ରହିଚି ଆ ସେଠି କଣ କରନ୍ତି ନାବ୍ରାହ୍ମଣ ସହିତ ଚାଣ୍ଡଳବି ଖାଆନ୍ତି ଆଉ ଆପଣ ଆଜିବି ଗଲେ ପୁରୀରେ ଆପଣ ଯାହା ହାତ ପତେଇକି ମାଗିବେ ମୋଅବଡ଼ା ସେ ଆପଣଙ୍କୁ ଦେବେ ଆଉ ଅବଢାଟା ବଢା ହୁଏନି କିନ୍ତୁ ଲୋକ ଅବଢାର ଅପଧଂସ କରିକି ଅବଢ଼ା କରିସାରିଲେଣି। ବୁଝିପାରୁଛନ୍ତିନା? ତ ହଉ ଠିକ୍ଅଛି।